ଶୁଭ ସକାଳ ବନ୍ଧୁ।
ଶୁଭ ସକାଳ ଅ।
ହଁ ଭଲ ଅ, ଭଲ ଅଛି ଆପଣ?
ତମେ ଭଲ ଅଛନ୍ତୁ, ମୁଁ ବି ଭଲ ଅଛି ବନ୍ଧୁ।
ଆଜ୍ଞା। ଭାଇ ମୁଁ ଆପଣଙ୍କୁ କଲ୍ କରିଥିଲି ଏଇଥି ପାଇଁକି, ଆପଣ ମତେ ଟିକେ ଏକ, ସ୍କୁଲରେ ଥିବା ଏକ ପ୍ରକଳ୍ପ ବିଷୟରେ ଟିକେ ବୁଝାଇ ଦେଇଥାନ୍ତେ।
ପଚାରନ୍ତୁ ବନ୍ଧୁ, କୋଉ ବିଷୟରେ ପଚାରି ପାରିବି?
ବନ୍ଧୁ ମୋ ପ୍ରକଳ୍ପଟି ହେଉଁଛି ସୌର ଜଗତ ଓ ବିଷୟରେ ବନ୍ଧୁ।
ଆପଣଙ୍କର ପ୍ରୋଜେକ୍ଟ୍ ସୌର ଜଗତ ଉପରେ କୁହାଯାଇଚି।
ଆଜ୍ଞା, ପ୍ରକଳ୍ପ ପ୍ରକଳ୍ପ।
ପ୍ରକଳ୍ପ ବିଷୟରେ, ଆପଣ ତ ଜାଣିଥିବେ ଆମର ଆ ଆଠଟି ଗ୍ରହ ଅଛି, ସୋରଜଗତରେ, ପ୍ର
ଆପଣ ଟିକେ ମ ମତେ ଟିକେ ବନ୍ଧୁ କହିବେ କି, ସୌରଜଗତ କାହାକୁ କୁହାଯାଏ?
ସୌର ଜଗତ ତ ଜାଣିଥିବେ ଆଠଟି ଗ୍ରହକୁ ନେଇକି ଗଠିତ, ପ୍ରଥମ ତ ଜାଣିଥି ଥିବେ ଆମର ଅ ଆସୁଚି ଆମର, ବୁ ବୁଧ ଗ୍ରହ। ତାପରେ ଆମର ଦ୍ୱିତୀୟରେ ଆସୁଚି ଏ ଶୁକ୍ର ଗ୍ରହ। ତୃତୀୟରେ ଆସୁଚି ଆମର ପୃଥିବୀ, ଆମର ଚତୁର୍ଥରେ ଆସୁଚି ମଙ୍ଗଳ ପଞ୍ଚମରେ ଆସୁଚି ଆମର ବୃହସ୍ପତି ଷଷ୍ଠଟା ଆସୁଚି ଆମର ଶନି ଆମର ସପ୍ତମରେ ଆସୁଚି ୟୁ ୟୁରେନିୟମ୍, ଆଉ ଆମ ସ୍ ସପ୍ତମ ରେ ଆସୁଚି ଆମର ନେପଚୁନ୍ ଆମର ଆଠଟି ଗ୍ରହକୁ ନେଇକି ସୌରଜଗତ ଗଠିତ, ଯାହାଫଳରେ କି ଆମର,
କୁହନ୍ତୁ ଆଜ୍ଞା ବନ୍ଧୁ ଜାଣିପାରୁଛି ମୁଁ, ଏ, ଏଇ ବିଷୟରେ ହିଁ ପ୍ରକଳ୍ପରେ କିଛି ଲେଖିବାକୁ ଚେଷ୍ଟା କରୁଛି ତ ସେଥିପାଇଁ ଆପଣଙ୍କ ଠୁ ଅଧିକ ଜ୍ଞାନ ନେବାକୁ, ଚାହୁଁଥିଲି,
ଆଉ ଆପ୍ ଆପଣ ତ ଜାଣିଥିବେ ଆମର ଓ ଉଁ, ସୂର୍ଯ୍ୟର ସୂର୍ଯ୍ୟ ସହିତ, ଆଠଟି ଗ୍ରହ ମିଶି ସୌର ଜଗତ ବି ଗଠିତ ହୁଏ,
ଆଜ୍ଞା ବନ୍ଧୁ,
ଆଉ ଆପଣ କଣ ଚାହୁଁଛନ୍ତି?
ମୁଁ ଚାହୁଁଥିଲି କି ଆପଣ ଟିକେ ମତେ, ଏ ଏ ଏ ଏହାକୁ ଟିକେ ବିସ୍ତାର ଭାବରେ ବୁଝାଇଲେ ମୁ ହଁ କମ୍ ମୁଁ ମୋ ପ୍ର କଳ୍ପରେ ଏହାକୁ ଲେଖି, ସଠିକ୍ ମାତ୍ରାରେ ମୂଲ୍ୟାଙ୍କନ ପାଇଁ ପାରିଥାନ୍ତି,
ଆପଣ ତୋ, ସୂର୍ଯ୍ୟ ନିକଟରେ ଆପଣ ନିକଟରେ ଚାରିଟି ଗ୍ରହ, ଅ ଙ୍ଗ୍, ଯେହେତୁ ଆମର ବୁଦ୍ଧ ରହୁଛନ୍ତି ଶୁକ୍ର ରହୁଛନ୍ତି ପୃ ଥିବୀ ଓ ମଙ୍ଗଳ ଗ୍ରହ ମୁଖ୍ୟତଃ, ଅ କଠିନ ହୋଇଥାଏ ଯାହା ଫଳରେ, ଏ ସ୍ଥଳ, ଦୂରତ ଚାରିଟି ଗ୍ରହ ଯଥାର୍ଥ ବୃହସ୍ପତି ସନି, ଆମର ଧାନ ଗ୍ୟାସ୍ ପିଣ୍ଡିଅ, ଏବଂ ୟୁରିନିୟମ୍ ଓ ନେଚୁନ୍, ବରଫ ଗ୍ରହରେ ଭାବରେ ପରିଚିତ,
ଆଜ୍ଞା ବନ୍ଧୁ ଆପଣଙ୍କଠୁ ଜାଣି ମୁଁ ଖୁସି ହେଲି, କିନ୍ତୁ ବନ୍ଧୁ ମୁଁ ପଚାରିବାର ଅର୍ଥ କି ଆପଣ ଟିକେ ମତେ, ପୃଥିବୀ ବିଷୟରେ କିଛି କହିବେ ଯେପରିକି ପୃଥିବୀ, ଏ କିପରି ଗଠିତ ହୋଇଛି, କମ୍ ଏଠି ଜୀବୁ ଜୀବଜନ୍ତୁ କିପରି ବାସ କରୁଛନ୍ତି, ପୃଥିବୀର ଉପଗ୍ରହ କିଏ କୁ କାହା କିଏ କୁ ଉପଗ୍ରହ କିଏ, ଦ୍ଵିତୀୟତଃ ପୃଥିବୀର ନକ୍ଷତ୍ର ଅଛି କି ନାହିଁ, ପୃଥିବୀ କେଉଁଠୁ ଅଁ ଆଲୋକିତ ହୁଏ, ସେଇପରି କିଛି ପ୍ରଶ୍ନର ପ୍ର ବନ୍ଧୁ ଟିକେ ଆଉ ଉତ୍ତର ଦିଅନ୍ତୁ ମତେ,
ପୃଥିବୀ ବିଷୟରେ ଏଇ ବନ୍ଧୁ ଆ ଆମର, ତ ଜାଣିଥିବେ, ପୃଥିବୀର ଆମର ପରିକ୍ରମା ଏଁ କରୁଛନ୍ତି ଆମର, ଚନ୍ଦ୍ର ଚାରିପଟେ ପୃଥିବୀ ପରିକ୍ରମା କରୁଛନ୍ତି,
ଚ ବନ୍ଧୁ, ଚନ୍ ଚନ୍ଦ୍ର ପୃଥିବୀ ଚାରିପଟେ ପରିକ୍ରମା କରନ୍ତି ସୂର୍ଯ୍ୟ ଚାରିପଟେ, ପୃଥିବୀ,
ସୂର୍ଯ୍ୟ ଚାରିପଟେ ପରିକ୍ରମା କରୁଛନ୍ତି,
ଆଜ୍ଞା ବନ୍ଧୁ ତାପରେ, ଆମକୁ ଉପ ପୃଥିବୀଟି ଆମର ଗ୍ରହ କି ଉପଗ୍ରହ ବନ୍ଧୁ?
ଆମର ପୃଥିବୀଟି ଆମର ରହୁଛି ଯେହେତୁ ଉପ ଉମ ଉପଗ୍ରହ।
ଆଜ୍ଞା ବନ୍ଧୁ।
ଆମର ତ ଜାଣିଥିବେ ସୌରଜଗତର ଦୁଇଟି ଦୁଇଟି ଏ ଭାରତୀୟ ଜ୍ୟୋତିଶାସ୍ତ୍ର ଅଛି। ଯାହା ଫଳରେ କି ହିନ୍ଦୁ ପଞ୍ଚଙ୍ଗରରେ ପ୍ରଭାବିତ ଅନ୍ତର୍ଗତ କରୁଛନ୍ତି ଗ୍ରହ ଗ୍ରହ ବିଷୟରେ ମୁଁ ଆପଣଙ୍କୁ ସମ୍ମୁଖୀନ କରୁଛି ସମ୍ବୋଧିତ କରୁଛି। ଯାହାର ଗ୍ରହ ଓ ଯେଉଁ ଆକାଶୀୟ। ପିଣ୍ଡ ସୂର୍ଯ୍ୟର ନିକଟ ଚାରି ଏଇ ଚାରିପଟେ ନିର୍ଦ୍ଦିଷ୍ଟ କକ୍ଷ ଗୁରୁଥାଏ। ଯାହା ଫଳରେ ଗ୍ରହ କୁହାଯାଏ ତାକୁ।
ଆଜ୍ଞା ବୁନ୍ଧୁ ଆପଣ ଟିକିଏ ମୋତେ ପ, ଆଜ୍ଞା କୁହନ୍ତୁ।
ନବଗ୍ରହ ବିଷୟରେ ବନ୍ଧୁ ଆପଣ କିଛି ଜାଣିଛନ୍ତି କି? ଆମେ ବି ବୁଝିବା ପାଇଁ ଅଛୁ।
ହଁ ଆଜ୍ଞା ବନ୍ଧୁ ଟିକେ ନବଗ୍ରହ ବିଷୟରେ ବୁଝେଇ ପାରିବେ କି? ଆଉ ନକ୍ଷତ୍ର ବିଷୟରେ ବି ଟିକେ।
ନକ୍ଷତ୍ର ବିଷୟରେ ନକ୍ଷତ୍ର ବିଷୟରେ ଆ ଆପଣଙ୍କୁ ବହୁତ କିଛି ଶିଖେଇ ପାରିବି ଯାହା ଫଳରେ ନକ୍ଷତ୍ରର ଆକାଶରେ ଥିବା ତାରା ମାନଙ୍କର ଏକ ନିର୍ଦ୍ଦିଷ୍ଟ ଓ ଗୋଷ୍ଠୀ ମାନଙ୍କର ସମ୍ବୋଧିତ କରୁଥିବା ନକ୍ଷ ତ୍ର ମାନଙ୍କୁ ନକ୍ଷତ୍ର କୁହାଯାଏ।
ଆଜ୍ଞା ବନ୍ଧୁ।
ଆଉ ସଂଖ୍ୟା ସଂଖ୍ୟା ଜ୍ୟୋତିଷଶାସ୍ତ୍ରରେ ଆପଣ ମୋଟ ଅ ସତସ୍ତରୀଟି ନକ୍ଷତ୍ର ରହିଛି ଯାହାଫଳରେ କି ଯଥା ଅଶ୍ୱିନୀ ଆଉ ଜି ବରଣୀ। ତି ଗୋଟି ଇତ୍ୟାଦି ଆପଣ ଜାଣିଥିବେ।
ଆଜ୍ଞା ଆଁ ବନ୍ଧୁ।
ଆଉ ଆପଣ କେମିତି କଣ ଆପଣଙ୍କର ଜାଣିଛନ୍ତି କି ଆମର ଉମ ଶରୀର ଉପରେ ପ୍ରଭାବିତ କରୁଥିବା ଏ କେତିକି ଗୁଡ଼ିକ ଆମର ବିଭିନ୍ନ ଅଙ୍ଗ ଥିବା ମସ୍ତିଷ୍କ ସୂର୍ଯ୍ୟୋଦୟର ଚନ୍ଦ୍ର ର ଚନ୍ଦ୍ର ରକ୍ତ ମଙ୍ଗଳ ଆଉ ନିୟନ୍ତ୍ରଣ କରିଥାଏ।
ଅଁ ମୁଁ ତ ବନ୍ଧୁ ଏଗୁଡ଼ିକ କିଛି ଜାଣିନାହିଁ ଆପଣ ଟିକେ କହିବା ଦ୍ଵାରା ମୁଁ ଏହାର ଉପରେ ଜାଣି ଟିକେ ଆଲୋକପାତ କରିପାରେ।
ଶରୀର ଉପରେ ପ୍ରଭାବ ପକାଉଥିବା ପ୍ରତ୍ୟେକ ଜାଣିଥିବେ ଗ୍ରହର ଶରୀରର ବିଭିନ୍ନ ଅଙ୍ଗ ଯଥା ଆମର ମସ୍ତିଷ୍କ ସୂର୍ଯ୍ୟୋଦୟର ଚନ୍ଦ୍ର ରକ୍ତ ମଙ୍ଗଳ। ଅଧିକ ନିୟନ୍ତ୍ରଣ କରିଥାଏ। ଏହା ଫଳରେ କି ଆମର ଦିହର ରକ୍ତ ସଞ୍ଚଳନ କରିଥାଏ।
ଧନ୍ୟବାଦ ବନ୍ଧୁ ମୁଁ ଏହା ଦ୍ୱାରା ମୋ ପ୍ରକଳ୍ପରେ ଅଧିକ କିଛି ବି ଲେଖି ଯାଇ ପାରିବି। ଆପଣଙ୍କ
ଗ୍ରହ ସମ୍ବ ସମ୍ବନ୍ଧିତ ମୁଖ୍ୟତଃ କିଛି ଜାଣିବା ପାଇଁ ଚାହୁଁଛନ୍ତି କି?
ଆଜ୍ଞା ଆଜ୍ଞା ବନ୍ଧୁ ମତେ ବି ଅଧିକ ଉପଲବ୍ଧ ମିଳିବ ଯେ ମୁଁ ଆପଣଠୁ ଅଧିକ କିଛି ଜ୍ଞାନ ଆହରଣ କରିପାରିବି। କିଛି କୁହନ୍ତୁ ବନ୍ଧୁ?
ନକ୍ଷତ୍ରର ଯେଉଁ ଆମର ଗ୍ରହର ଯେଉଁ ଆକାଶୀୟ ଆକାଶୀର୍ଯ୍ୟ ପିଣ୍ଡ ଆଉ ଆମର ସୂର୍ଯ୍ୟ ତାରାପରେ ଆମ ନିର୍ଦ୍ଦିଷ୍ଟ କକ୍ଷ ରହୁଛି। ଯାହାର ଆମେ ଗୁରୁତ୍ୱ ତାକୁ ଦେଇପାରିବା।
ହଁ ଆ ଆଜ୍ଞା ବନ୍ଧୁ ମୁଁ ଆଉ ଗୋଟେ କଥା ଆପଣଙ୍କୁ ପଚାରିଥାନ୍ତି କି ବନ୍ଧୁ ଆପଣ ଟିକେ ମୋତେ ଧୂମକେତୁ କାହାକୁ କୁହାଯାଏ ଆଉ ଓ ଏହାର କାର୍ଯ୍ୟ କଣ ଆଉ ତାରା ମାନେ ଆମକୁ କିପରି ଅନ୍ଧାର ରାତିରେ ରାସ୍ତା ଦେଖାନ୍ତି ଆପଣ ତାହା ବିଷୟରେ କିଛି କହିପାରିବେ କି?
ଧୂମକେତୁ ଧୂମକେତୁ ଆମର ଧୂମକେତୁ କୋଉଟା କି?
ଆବେ ଏମିତି କଣ କହୁଚି? ଆଜ୍ଞା ବନ୍ଧୁ। ଆପଣ ବୋଧେ ଏ ବିଷୟରେ ଅଧିକ ଜ୍ଞାନ ଜାଣି ନାହାନ୍ତି ଚଳିବ ବନ୍ଧୁ ଆପଣ ଯାହା ଜାଣିଛନ୍ତି ଆପଣ
ଆମେ ବି ବନ୍ଧୁ ଆଉ ଗୋଟେ କାରଣ ବିଷୟରେ ଆମେ କହୁଛୁ। ଅ ଆପଣ ଶୁଣନ୍ତୁ ବନ୍ଧୁ ନକ୍ଷତ୍ର ନକ୍ଷତ୍ର ବିଷୟରେ ଆପଣ କିଛି ଜାଣିବା ପାଇଁ ଚାହୁଁଛନ୍ତି ନକ୍ଷତ୍ର ସଂବନ୍ଧୀୟ ମୁଖ୍ୟ କିଛି।
ଆଜ୍ଞା ବନ୍ଧୁ ଆପଣ କୁହନ୍ତୁ ବନ୍ଧୁ?
ନକ୍ଷତ୍ର ଆକାଶରେ ଥିବା ତାପମାତ୍ରାଙ୍କ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ସମ୍ବନ୍ଧିତ ନକ୍ଷତ୍ର କରୁଥାଏ ଆମର ଆମର ଆକାଶରେ ଯେତିକ ନକ୍ଷତ୍ର ଅଛନ୍ତି। ତାପମାତ୍ରା ବହୁତ ନିର୍ଦ୍ଦିଷ୍ଟ ଥାଏ ତାଙ୍କର।
ଯେପରିକି ଯେପରିକି ଆମର ସୂର୍ଯ୍ୟ ବନ୍ଧୁ।
ଆଜ୍ଞା।
ସିଏ ଏକ ନକ୍ଷତ୍ର ଆଜ୍ଞା ଆଜ୍ଞା। ତା ତା ଦ୍ଵାରା ଆମେ ହୁଁ ଆମ ପୃଥିବୀ ଆଲୋକିତ ହୋଇଥାଏ। ସିଏ ସିଏ ନ ଥିଲେ ଆମ ଏଠି ପୃଥିବୀରେ ହଉ କି ଚାହା ବି ହଉ। ଜୀବ ଜଗତ ବଞ୍ଚି ପାରିବ ନାହିଁ।
ଜ୍ଞା ସୂର୍ଯ୍ୟ ଆଲୋକ ଦ୍ଵାରା ହିଁ ଏ ପ ଅ ଚନ୍ଦ୍ର ଅଁ ନିଜକୁ ହଁ ଏକ ପ୍ରକାରର ଚାର୍ଜିତ ମାନେ ବୁଝିପାରୁଥିବେ ମୁଁ କଣ ଆଜ୍ଞା କରୁଥାଏ ସେଇ ବିଷୟରେ ବି ଭଲ ଆଉ ବନ୍ଧୁ ମତେ ପ୍ରକଳ୍ପରେ ଏଗୁଡିକ ଲେଖିବାକୁ ସୁବିଧା ହବ ଆପଣଙ୍କ ଦ୍ଵାରା ମୁଁ ଏସବୁ
ପକଳ ବି ବହୁତ ଉଁ ଭଲ ଉଁ ଦେଇପାରିବ ଉଲ୍ଲେଖ କରିପାରିବ।
ଆଜ୍ଞା ଭଲ ମୂଲ୍ୟାଙ୍କନ ବି ମିଳିବ।
ଆପଣଙ୍କର ବନ୍ଧୁ ବହୁତ ଉଁ ସମୟ ଦେଇଥିବାରୁ ଧନ୍ୟବାଦ।
ମୁଁ ମୁଁ ମୁଁ ଆପଣଙ୍କୁ କହିବାର ଥିଲା ବନ୍ଧୁ କି ଆପଣ ମୋତେ ଏତେ ସବୁ କଥା କହିବା ଦ୍ୱାରା ମୁଁ ଅଧିକ କିଛି ଜ୍ଞାନ ଆହରଣ କରି ପାଇଲି ଆପଣଙ୍କଠୁ ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବା
ହଉ ବନ୍ଧୁ ମୁଁ ରହୁଛି।
ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ।